ହାଲୋ।
ହାଲୋ, କଁ କରୁଥୁଲ?
ଏଇଠି ରୋଷେଇ କରିବି ବୋଲି ବାଛୁଥୁଲି ଛତୁ ଟିକେ ଆଉ।
ଅ ହ। ଆଉ ତମ ପୁଅ?
ପୁଅ ତା ଜେଜେମା ଧରିଚନ୍ତି।
ପେଟେଇଲାଣି ଆଁ?
ସିଏ ପେଟେଇବ ପେଟେଇବ ହୋଉଚି ପେଟେଇ ମାନେ ପୁରା ହାତ କାଢ଼ି ପାରୁନେଇ ପୁରା ପେଟେଇ ଦୋଉଚି କରଚି ହାତଟା କାଢ଼ି ପାରୁନେଇ ସେ ପେଟେଇ ଏମତି ହେଲାଣି ଏ ଦି ମାସ ପୁରିଲା ଅଳଠୁ ହୋଉଚି ସେ ସେଇଭଳିଆ। ମଝିରେ ଟିକେ ଏ ଇଞ୍ଜକ୍ସନ ଦେଲା ତାକୁ ଜର ହେଇଗଲା ଟିକେ ଦେହ ଖରାପ ହେଲା ଭଳିଆ ହେଇଗଲା ଏଟା ମାନ୍ଦେଇ ଗଲା। ଆଁ ଧାଉଁଚି ସେମିତି ହବ ଆପ ଟେଇବ। ତିନି ମାସେ ପୁରିନେଇ ପୁରନେ ପେ ଟେଇବ ତାର
ଆଉ କଁ ଖାଇଥିଲା ସଖାଳୁ?
ମୁଁ ଖାଇଥିଲି ଟିକେ ବରା ଆଳୁଚପ ତରକାରୀ। କେତେ କିଣା ଖାଉଚୁ। ହୁଁ। ହଁ। ତବୋଉ ଦେଖିଆ।
କଁ କହୁ ରେ ବାସନ ଉରା ରଖିଦେଇକି ଯାଇଚି। ଆସନ୍ତୁ କଣ ହେଇଗଲା କି? ହୁଁ।
ହୁଁ।
ଆଉ ତମ ଘରେ ସବୁ?
ଉ ଆସଚନ୍ତି କାମ କରୁଚନ୍ତି ଆଉ।
ଉଁ ହୁଁ।
ସିଏ ଗାଧେୟା ଟାଇମ ହେଲାଣି ନାଁ ପହର ଗାଧେଇବ ଦଶଟା ଆଜିଚି।
କିଏ?
ମୋ ପୁଅ।
କିଏ ଓଃ। ହଁ ଗାଧେଇଅ ଗାଧୋଉଚି ସବୁଦିନି?
ହଁ।
ଅଁ ହଁ ଏଇ ବର୍ଷା ପାଗ ହେଲେ ବି ମୋ ଝିଅକୁ ଗାଧେଇ ଦୋଉନି।
ଥଣ୍ଡା ମଣ୍ଡା ଧରିବ ଏଁ
ଯିବ
ବର୍ଷା ପାଗ ଟା ନା ସେଇଥିପାଇଁ ଥଣ୍ଡା ଦେହବି ତାର
ହୁଁ ହୁଁ ସେ ବାଇ ଆଉ କଣ କୁହ ତମେ ରୋଷେଇବାସ କଲଣି ନା।
ରୋଷେଇ ନା ହଁ କରି ସାରିଲଣି। ସରଣ କହିଲ କଣ ତମ ଦାଦା ତ ସିଏ ହଉଛି ଦେଇ ସେଆଡେ କ୍ୟାଣ୍ଟିନ ଖାଇକି ଆସିବେ ସେ ଘରେ ଖାଇବେନି ଯାହା ମୁଁ ଏକା ଖାଇବି ମୋର ଭାତ ପଖାଳ ଭାତ କରିଛି ଆଉ ଭଜା ଟିକେ କରିଦେଇଛି ଆଉ ଶାଗ ଦିଟା ରଖିଛି। ଖାଇଲେ ବେଳକୁ ଭାଜିଲେ ସାଙ୍ଗେ ସାଙ୍ଗେ ଖାଇଲେ।
ହଁ।
ଜିର ଅ ସେ ଭାତ ଫାତ ମିଶ ବସେଇକି ଆଉ ତା ପାଇଁ ଏକା ଭାତ ବସେଇମି ନା ଯୋଉଦିନ ସିଏ ଏକା ଟିକି ଖାଇବାର ଥିବ ମୁ ପ୍ରେସର ରେ ଏକାରେ ସବୁୁ ଚାଉଳ ଏକଥରେ ଏକ ହରି ଏକାଥରେ ସେ ପୁଟେଇଦିଏ।
ହୁଁ କେ
ସିଜା ଟାଇପ ର କରିକି ଦେଇଦି ଆଉ।
ଭାତ ସେଠି ଯିଏ ରାନ୍ଧୁଥିବେ କହିନେ ଦେଇଦେବେ ନାଇ କି।
ହୁଁ ହଁ ନେଇ ଆସେ ଦିନେ ଦିନ ଦିନେ ଦିନେ ନେଇ ଆସ ଏରା ସମସ୍ତଙ୍କର ଏଇନା ପଖାଳ ଖାଉଛନ୍ତି କି ରାନ୍ଧିଥିବ କି ନ ରାନ୍ଧିଥିବ।
ଛୁଆ ଟା କେତେ ଖଜ
ହ ଦିନେ ଦିନ ଆଣ ଆସେ ଭାତ। ଆଉ ଦିନେ ଦିନେ ସେମିତି କରେ ତାପରେ ସମସ୍ତେ ରାନ୍ଧୁନା ଆନ୍ଧିନା ସବୁଦିନ ଗରମ ଭାତ ପଖାଳ କରିଦଉଛନ୍ତି।
ହୁଁ ହୁଁ। ଆଉ ସୁନା ସହିତ କଥା ହେଥିଲା ନା।
ନା କଥା ହେଇନି ତାକୁ ଲଗେଇଥିଲି ଯେ କାଇହିଁ ସେ ଫୋନ ଉଠେଇଲାନି କଣ କରୁଛି ନା।
ହୁଁ।
ର ସେ କରଛମର ଜ କରଛନା। ଜଳଖିଆ ତାଙ୍କର ଖାଇବେ ଆଠଟା ନଟା ବେଳକୁ। ରୋଷେଇ କର ରୋଷେଇ ଦଶଟ ଜଳଖିଆଉଥ
ହୁଁ ଆମର ମୁଁ କରେନି କି ଆଜି ସିନା କିଣି ଆଣିଥିଲେ ବଲ ଦରକାର ଆମ ସହି ଆ ସେଇଥିପାଇଁ ତ ଆଜି ମୁଁ
ହୁଁ।
ମୁଁ ଯାାନେ ସବୁଦିନ
ଆମର କିନ୍ତୁ ଲୋକ ଅଧିକ ଲୋକ କି ଖ ପୁଅ ପିଲା ତାପରେ ସମସ୍ତେ ତାଙ୍କର। ଆଉ ତାଙ୍କର ତା ଶ ନ୍ ତା ଝିଅର ସେ ଜଣ ସମସ୍ତେ ପୁଅ ପିଲା ଆଉ ଆମର ଚାହା କେହି ପିଅନ୍ତିନି। ଜଳି ଖିଆ ଯେତେ ଥାଉ ମୁଁ ଜଳିଖିଆ ଖାଇ ବି ମାନେ ମୋର ଚାହା ଟିକେ ନ ହେଲେ ହବନି ଅଭ୍ୟାସ, ଆମ ବୋଉ ସେମିତି ସିଏ ସେମିତି। ସେ ବରା ଫରା ହେଲେ ଖାଇବେ ନହେଲେ ଅଲଗା କିଛି ସିମେ ଫିମେ ଉପମା ନହେଲେ ପିଠା ପିଠା କଲେ ଖାଇବେ ନହେଲେ ଅଲଗା କିଛି କଲେ ସେ ଖାଇବାକୁ ଭଲ ପାଆନ୍ତିନୀ। ଦିନେ ଦିନେ ସେ ତାଙ୍କର ପିଠା ତର କରିଦ ନହେଲେ ଫ ଆଉ ଅଲଗା ଦିନ ଚାହା ସହିତ ମିଶ ସବୁ କଥା ଖାଇଦ ଆଉ ।
ହୁଁ ଆମ ସବୁଦିନ ବନେ ଯାହା ହେଲେ ବି ।
ଯାହା ହେଲେ ବି ଚାହା
ହୁଁ ଆଉ ଚାହା ପିଲେ ଆଉ କୋଉ ଭୋକ ଲାଗିବ ସେ? ସକାଳେ ଚା ସେ ମୁଡ଼ି ଖାଇଦେବି, ଏଇନା ଖାଇଲା।
ହୁଁ
ହ ଆଉ,
ଆଉ ତମ ଶାଶୁ ହେରୀକା ଗାଧେଇଲେଣୀ?
ନା ଗାଧେଇ ନାହାନ୍ତି ଗାଧେଇବେ।
ହୁଁ ହୁଁ ଆଉ କଣ ଖାଇଥିଲ?
ହ ତ ସେଇ ଖାଇଥିଲି ବରା ତରକାରୀ ହେରିକା।
ହଁ
ଆମ ଦେଖିଲା ବେଳକୁ ଓଲ ଆମର ବାପା ସିମେଇ ଉପମା ଏଟା ଖାଆନ୍ତିନି।
ସେଇଆବା କହୁଛି ସିମେଇ ଉପମା ଟା ସେଇରା ସବୁ। ଅଧିକାଂଶ ଆମର ବି ସେଏ ଖାଆନ୍ତିନି ଯଦି ଯୋଉଦିନ। ପିଠା ହଉଥିବ ପିଠା ଘୁଗୁନି କରିଦିଏ ନାଇଁ। ପିଠା ବି ଖାଆନ୍ତିିନି।
ପିଠା ଖାଇବେ ହଁ ପିଠା ଖାଇବେ ହଁ ପିଠା ଖାଇବେ।
ପିଠା ଯୋଉ ଦିନ କରିବାର ଥିବ ରାତିରୁ କରିଦେଇଥିବି ଘୁଗୁନ ତରକାରୀ କରିଦେବୀ ସକାଳୁ ପିଠା ଖାଇଦେବେ, ଆଉ ଯୋଉ ଦିନ ବରା ଘୁଗୁନି ଆଣି ବାର୍ ଥିବ ବରା ଘୁଗୁନି ନହେଲେ ଇ ଟିଲି କୁ ପୁଣି ଘରେ ବି କରିଦିଏ ଆଉ ଯୋଉ। ଉପମା ସିମଇ ଏଗୁଡ଼ା ସବୁ। ସେ ଜମା ଖାଇବେନି, ୟିପି ଫିପି କଣ ଲୋକ ଖାଉ ନାହାନ୍ତି,
ଇପି ଇଏ ନା ଇପି ଆମର ଖାଆନ୍ତି ଥରେ ଥରେ। ଆଉ ୟୀପି ଖାଆନ୍ତି ସତରେ ଖାଆନ୍ତି ହେଲେ ୟୀପି ଏତେ ଭଲ ପାନ୍ତିନି।
ଇଏ ତମ ଦାଦା। କହିବା ହେରା ଖାଇବିନି ମୋ ପେଟ ପୁରିବନି। ସେ ଜମା ଏରା ଖାଇବେନି।
ମୋର କିନ୍ତୁ ଭଲ ପାଆନ୍ତି ଟିକେ ଦଲିଆ ଭଲ ପାଆନ୍ତି ମୋର ପ୍ରାୟ ଟାଇମ ଟିକେ ଦଲଆ କରିଦିଏ ସରିଲା ଦଲିଆ କରିଦେଲେ। ମୁଁ ଅଚିନ୍ତା।
ହୁଁ ଦଲିଆ କରେ ଯେ ମୁଁ ବି ସେଇ ଝିଅ ପାଇଁ କରେ।
ଆଉ କିଛି।
ମୋ ଝିଅ ପାଇଁ ମୁଁ କରେ କ୍ଷୀରି ଟାଇପର କରିକି ଦିଏ ତାକୁ।
ନା ପରିବା ପକେଇକି କରିଦଉ ହେଇଯାଏ। ଖାଇବା କଥା ନା ଆଉ। ଭଲ ଦେଖାଯାଆନ୍ତା ମୁଁ ପ୍ରେଗନାଣ୍ଟ। ଟାଇମରେ ଟୋଟାଲ ବାହାର ଖାଦ୍ୟ ଖାଇନି ମୁଁ ଖାଲି ଯା ଘରର ସବୁ ଜିନିଷ ଯାହା ବନେଇକି ଯେତିକି ସାରା ସବୁ ଇଏ ଖାଦ୍ୟ ମୁଁ ଖାଇଛି ମୁଁ କିଛି ଏଣୁ ସେଣୁ ଖାଦ୍ୟ ଖାଏନି। ବାହାରେ। ବାହାର ଜିନିଷ ପତ୍ର ମୁ ଏତେ ଖାଇ ନାଇଁ ଏଇ ଆଠ ନଅ ମାସ ହେଲା ବେଳୁ ଟିକେ ଟିକେ ଖାଇନି ନ ହେଲେ ନାଇଁ। ଗୁପଚୁପ୍ ଦହିବରା ସେଗୁଡା ନାଇଁ। ଏଇ ଗୁପଚୁପ୍ ଦହିବରା ମୋତେ ଟୋଟାଲ ଦେଇନାହାନ୍ତି।
ସେଇ ମେଡିକାଲେ ଯିବୁ ଯଉ ମାସେ ଦି ମାସରେ ଥରେ ଯଦି ମୁଁ ଏଇ ମୁ ମେଡିକାଲ ଯାହା ଯିବୁ ମାସ ଦି ମାସରେ ଥରେ।
ତମେ କୋଉଠି ଦେଖାଉଥିଲ ଯାଜପୁର ଯାଜପୁରୁୁ।
ନା ନା ମୁଁ ଦେଖଉଥିଲି ସଞ୍ଜୟ ପଟ୍ଟନାୟକ ଆନନ୍ଦପୁରର ହଉଛି ସଞ୍ଜୟ ପଟ୍ଟନାୟକ।
ଓହୋ ସଞ୍ଜୟ ପଟ୍ଟନାୟକ କତିରେ ତ ବହୁତ ଲୋକ ବହୁତ ଲେଟ ହୁଏ।
ମୁଁ ସେଇଠି ପା ଦେଖଉ କହୁଥିଲି ତୁମ ଦାଦା କହିଲେ ସେ ଭଲ ଡକ୍ଟର।
ହଁ ସେ ଭଲ ଡକ୍ଟର ସେଇଠି ତ ସମସ୍ତେ ଦେଖାଉଛନ୍ତି କହୁଛନ୍ତି। ମୁଁ କିନ୍ତୁ ଦେଖେଇନି ଏଠି ଦେଖେଇ ଥିଲି ମୁଁ ଦେଖଉଥିଲି ଘଷିପୁରା ଦିଲ୍ଲୀପ ନାୟକ। ନା ନା ଘସିପୁରା ଦିଲ୍ଲୀପ ନାୟକ, ଫାଷ୍ଟ ଯାଜପୁର ତିନି ମାସ ଗନି ତାପରେ ଆଉ ଗଲି ନି। ଗାଡି ଫାଡି ଥିଲେ ଯାଜପୁର ଦେଖାଇ ଥାଆନ୍ତୁ। ତିନ ଆ ସ ସଖାଳୁ ବସିବୁ ସଞ୍ଜ ସାରିକି ଆସିବୁ ସେଇଥିରେ ଯିବ ବାରିରେ ଯିବ ତାର ଯୋଉ ଙ୍କନ୍ତି ଯୋଉ ପକେଇବ ଯୋଉ ଥିବ ତାର ଅପରେସନ କେସ୍ ଥିବ।
ହୁଁ ଡେରି ହୁଏ ବୋଲି
ଆସିବ।
ହୁଁ।
ହରେ ଡେରି ମୋ ମୋର ହେରା ପେସେନ୍ସ ପାଇଲାନି ଏଇଠି ବ ଦିଲ୍ଲୀପ୍ ନାୟକ କଥାରେ ଯିବୁ ସାଙ୍ଗେ ସାଙ୍ଗେ ଯା ସାଙ୍ଗେ ସାଙ୍ଗେ ଦେଖିଦେମୁ ସାଙ୍ଗ ସାଙ୍ଗେ ଆସିବୁ। ଲେଟ ନାଇଁ ଭଲ ବି ଦଉଥିଲା କିଛି ଖରାପ ତ ଦେଇନି।
ନା ନା ସେ ବି ଭଲ ଏ ସିମା ଦେଇ ସିମା ଦେଇ ଏରିଆ ସେଇଟେ ଦେଖୁନ୍ତି।
ଆଚ୍ଛା ଗମେଣ୍ଟ ଥିଲା ଆଗୁରୁ ଦିଲ୍ଲୀପ୍ ନାୟକ ଆଉ। ଗମେଣ୍ଟ ମେଡି ଗଲେ ଥିଲା ସିଏ।
ଏବେ ଯାହା
ଛୋଟ ଛୁଆ ଯାହା ହେଲେ ତମେ କୋଉଠିକି ଯାଅ। ଉଷ ସିଏ ତ ବଢିଆ ଉ ଉତ୍ତମ ମୋର ଅପରେସନ କରିଛନ୍ତି।
ଯଉ କନ୍ତି ଅଶୋକ ସାରେ ଯାଜିପୁରୁ।
ତମର ଅଶୋକ ପ୍ରିୟ ଦର୍ଶିନୀ ଯୋଉ ସେଇଠି ସେଇଠି ଦେଖଉଛ ଯାଜପୁରରେ।
ହଁ ସେ ତ ଜନ୍ମ ହେଲା ଦିନଠୁ ସେଇଠି ଦେଖଉଛି ଆଉ।